ହାଲୋ।
କଂ କରୁଚ।
ହାଲୋ।
ହାଲୋ।
ହାଲୋ।
ହାଲୋ। ହାଲୋ।
ହାଲୋ।
ହାଲୋ।
ମୋ ଭଏସ୍ ଆପଣଙ୍କୁ ଶୁଣାଯାଉଛି କି?
ହଁ ଶୁଣା ଯାଉଛି।
ହ୍ୟାଲୋ।
ହାଲୋ।
ହଁ କୁହନ୍ତୁ।
କଣ କହୁଛ?
କଣ କରୁଛନ୍ତି ଖାଇବା ସରିଲାଣି?
ହଁ ସରିଲାଣି। ତମର? ତମର ସରିଲାଣି?
ଆପଣଙ୍କର ବୋଧେ ନେଟୱାର୍କ ଇସୁ ଅଛି ତ ଆପଣଙ୍କର ଭଏସ୍ କଟୁଛି।
ଆପଣଙ୍କର ଖାଇବା ସରିଲାଣି? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ମୁଁ ଆପଣଙ୍କୁ କିଛି ଲେଖିକି ପଠେଇଛି ସେଇଟା ପଢ଼ନ୍ତୁ।
ଷ୍ଟାର୍ଟିଂ କରନ୍ତୁ।
ମୋ ଭଏସ୍ ଆପଣଙ୍କୁ ଶୁଣାଯାଉଛି କି? ହ୍ୟାଲୋ।
ହାଲୋ।
ଆପଣଙ୍କୁ କିଛି ଲେଖି ପଠେଇଛି। ସେଇଠି ଆପଣ ଦେଖନ୍ତୁ ଟିକେ।
କରୁଛ?
କିଛି ନାହିଁ ମୁଁ ଏମିତି ଜଷ୍ଟ ମୋ ଦେହ ଟିକେ ଖରାପ ଅଛି ତ ସେଥିପାଇଁ ଶୋଇଥିଲି ଏବେ ଜଷ୍ଟ ଉ ଏଠିକି ଗାଧୋଇକି ବୁଲୁଛି ଆଉ। ଆପଣ କଣ କରୁଛନ୍ତି?
ମୁଁ ଏଇଠି ବସିଛି ଆଉ। ଦେହ କଣ ହଉଛି ଆପଣଙ୍କର?
ହୁଁ ରୋଷେଇ ସରିଲାଣି ନା ହବ ରୋଷେଇ?
ହଁ ସରିଲାଣି। ଖାଇସାରିଲୁଣି।
ହୁଁ ହୁଁ
ହୁଁ ହୁଁ
ଖାଇଲେଣି?
ଓହୋ।
ଖାଇ ସାରିଲଣି?
ମୁଁ ଜଷ୍ଟ ଅବିକା ରୁ ଟି ଆଉ ସନ୍ତୁଳା ଖାଇଛି। ଖାଇକି ମେଡିସିନ୍ ଖାଇଲି। ଦୁଇ ତିନି ଦିନ ହବ ମୋ ଦେହ ଟିକେ ଖରାପ ଅଛି ତ। ରୁଟି ସନ୍ତୁଳା ଖାଇଛି। ଆପଣ କଣ ଖାଇଛନ୍ତି?
ମୁଁ ଦହିବରା ଆଉ ବୁଟ ଡାଲି ତରକାରୀ।
ଓହୋ ମ୍। କଣ କରନ୍ତି ଆପଣ?
ମୁଁ ଏବେ ଅଛି। ମୋର ଗ୍ରାଜୁଏସନ୍ ସରିଲାଣି। ଗ୍ରାଜୁଏସନ୍ ସରିଲା।
ମୁଁ ମ୍ୟାରେଡ୍ ମାନେ ମୋ ବାହାଘର ସରିଯାଇଛି। ମୋର ଗୋଟେ ଛୋଟ ଝିଅଟେ ଅଛି ଦେଢ ବର୍ଷର।
ହଁ ମ୍ୟାରେଡ୍ ଆପଣ?
ଆଚ୍ଛା ମୋର ବି ଗ୍ରାଜୁଏସନ ସରିଲା ପରେ ହିଁ ମୁଁ ମୋର ବାହାଘର ହେଇଛି। ଆଉ ମୋର ଦେଢ ବର୍ଷର ଝିଅଟେ ଅଛି। ହଁ ମୁଁ ମୋ ମ୍ୟରେଡ ଆଉ ଆଗକୁ କଣ ଭାବିଛନ୍ତି ମତଲବ ଆଗକୁ। ପଢିବାର ଅଛି ନା ମ୍ୟାରେଜ ପ୍ଲାନିଂ ଅଛି ନା ଜବ ତୋର ମୋର ।
ହୁଁ ହୁଁ ହ
ମୋର ବି ଦଶପଲା।
ଆପଣଙ୍କ ଘର କୋଉଠି। ଆଚ୍ଛା ଆପଣଙ୍କର ବି ଦଶପଲା। ଆଚ୍ଛା ଠିକ ଅଛି।
ତମ ଶାଶୁଘର କୋଉଠି।
ଆସିଲେ କେବେ ଦେଖାହବା।
ହଁ ହଁ।
ମଧ୍ୟଖଣ୍ଡ।
ମଧ୍ୟଖଣ୍ଡ। ମାଉସୀ ଜଣେ ଅଛନ୍ତି ମଧ୍ୟଖଣ୍ଡରେ।
ଜାଣିଛନ୍ତି।
ହୁଁ
ଆଚ୍ଛା ଆପଣଙ୍କର ମାଉସି ଜଣେ ଅଛନ୍ତି। ଆଚ୍ଛା ଠିକ ଅଛି ତ ଆପଣ ବି କେବେ ଆସନ୍ତୁ ମଧ୍ୟଖଣ୍ଡେ ଆମ ଘରକୁ ଆସିବେ। ମତେ କଲ କରିବେ ମୁଁ କହିଦେବି ମୋ ଘର କଉଠି ଆସିବା ଆମ ଘରକୁ।
ହଁ ଯିବି ଯାଉଚିତ ପ୍ରାଏ ଟାଇମ ଆଉ।
ଆମର ଗଡ଼ ଭିତର ସାହି।
ହୁଁ। ଆପଣ ଜାଣି ପାରିବେନି ମୋ ମାଉସୀଙ୍କୁ।
ନା ମୁଁ ତ ସେମିତି କହିବାକୁ ଗଲେ ମୁଁ କାହାକୁ ବି ଜାଣିନି କେବଳ ମାନେ ଶାଶୁଘର ଛଡା ଆଉ କୁଆଡେ ଯାଇନି କି ଜାଣିନି କାହାକୁ ବି। ସେମିତି ମାନେ। ସାଇ ପଡିସା ଜଷ୍ଟ ମାନେ ଦି ଚାରି ଜଣଙ୍କୁ ଜାଣିଛି ଆଉ କାହାକୁ ବି ସେମତି ଜାଣିନି ସେଠି।
ଉହୁଁ ନୂଆ ବାହା ହେଇଚତ ସେଇଥି ପାଇଁ ଆଉ। ତମ ଝିଅ ର ନାଁ କଣ।
ଝିଅର ନାମ ଶ୍ରେୟା।
ଭଲ ନାଁ ଦେଇଚ ଆଉ।
ହେଁ ହେଁ। ଆଛା ଆପଣଙ୍କୁ ପସନ୍ଦ ଆସିଲା ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ହଁ ଅବିକା ହେଲାଣି ତାକୁ ଅଠର ମାସ ହେଲାଣି।
ଛୁଆଟା।
ହଁ ଛୁଆଟା ତ ଜଷ୍ଟ ଅବିକା।
ମୁଁ ଭାବି ତିନି ଚାରି ବର୍ଷ ହେଇଗଲାଣି ବୋଲି।
ନା ନା ନାଁ ଏତେନୁହଁ ଅଠର ମାସ ହେଇଛିି ତାକୁ। ଛୋଟ ଛୁଆଟା ଅବିକା।
ଉଁ ହୁଁ।
ଭାଇ ଜବ୍ କରନ୍ତି ସୋସାଇଟି ରେ।
ଆମ ନିଜ ଘର ନୟାଗଡ ହୁଁ। ନାଇଁ ପଞ୍ଚାୟତ ନାଇଁ ସୋସାଇଟି।
ହଁ ହଁଁ ମଣ୍ଡି।
ଅତି ଭଦ୍ର।
ତମ ଘରେ କିଏ କିଏ ଅଛନ୍ତି?
ବାବା ମାମା ମୁଁ।
ପ୍ଲସ ଥ୍ରି ମୁଁ ନୟାଗଡ଼ରେ କରିଥିଲି।
ଆଛା। ଆଛା ହଁ ମୁଁ ତ ଏଇଟା ବି ପଚାରିଲିନି ଆପଣ ପୁଅ ନା ଝିଅ।
ତୁ ମୁଁ ପା ଝିଅଟା।
ଆମ ଘରେ ମୁଁ ଝିଅଟା ଆଛା। ଉଁ ବାବା ବାବା ଆଉ ମୁଁ ବୋଉ ଖାଇସାରିଲୁଣି ମୋ ସାନ ଭାଇ ଖାଇ ବସିଛି। ମୁଁ ଟିକେ ଘରକୁ ଆସିଛି ତ ଅବିକା ମୋ ଦେହ ଖରାପ ଲାଗି।
ହଁ ମି
ମୁଁ ଶାଶୁଘରେ ନାହିଁ।
ହଁ ଦେହ ଖରାପ ଅଛି ତ ଗାଁକୁ ଆସିଛି।
ଶାଶୁଘରେ ହଁ ଏମିତି ଚଳିଲା ଭଳିଆ ହୁଁ। କଣ କହିବା ଆଜିକାଲି ତ ମାନେ ଖାସ କରି ସମସ୍ତେ ଦଶପଲା ପଟର ଶାଶୁମାନେ ତ ଜାଣିଛନ୍ତି। କେମିତି କଣ ଆଉ କଣ କହିବି ସବୁଥିରେ ପ୍ରୋବ୍ଲେମ।
ତାପକୁ ନିଜେ ଚଳିପାରିଲେ ହବ।
ଗୋଟେ ଜିନିଷ ମାନେ ସବୁ ଜିନିଷ ଆଯେଷ୍ଟ କରିକି ଚଳିଲେ ହେଇଯିବ।
ହୁଁ।
ହଁ ସେଇଟା ଠିକ ଅଛି ଯେ କିନ୍ତୁ କେତେ କେତେ ଜଣେ ଇଏ ନିଜେ ଆଯେଷ୍ଟ କରିବ।
ହଁ ସେଟା ବି ଠିକ।
ଉଭୟଙ୍କ ପକ୍ଷରୁ ଯଦି ହବ ନା ତାହେଲେ ସବୁ କିଛି ମାନେ ସୁରୁଖୁରୁରେ ଚଳିଯିବ। କିନ୍ତୁ ଜଣେ କେତେ ଆଯେଷ୍ଟ କରିପାରିବ।
ହଜବେଣ୍ଡଙ୍କ କଥା କହୁଛି ସିଏ ସବୁ ପଟେ ଘାଣ୍ଟି ହେଇ ଯାଉଛନ୍ତି ନା ମୋ ପଟେ ହେଇପାରୁଛନ୍ତି ନା ମାନେ ବାପା ମାଙ୍କ ପଟେ। ଏପଟୁ କହିଲେ ଅସୁବିଧା ସେପଟୁ କହିଲେ ବି ଅସୁବିଧା। ତ ସିଏ କୋଉ ପଟେ ବି ହେଇ ପାରୁନାହାଁନ୍ତି।
ଏଇଟା ବି ସତ କଥା କୋଉ ପଟକୁ ସେ ହେବେ।
କଣ କରିବା ମାନେ ତାଙ୍କର ଫାଷ୍ଟ ଅସୁବିଧା ହଉଛି ମାନେ ଛୁଆ ଲାଗି ତ ଛୁଆ ମାନେ ଝିଅଟେ ହେଲା ବୋଲି ସେଥିପାଇଁ ତାଙ୍କର ବହୁତ ଅସୁବିଧା ହେଲା। ତାଙ୍କର ପୁଅ ଦରକାର ଥିଲା ତା ପୂର୍ବରୁ ବି ଏମିତି ଅସୁବିଧା ହେଲା କଣ ମାନେ ମୁଁ ଜାଣିନି ସେ ମତେ ପସନ୍ଦ କରୁଥିଲେ ନ କରୁଥିଲେ।
ଅରେଞ୍ଜ ମ୍ୟାରେଜ୍ ନାଇ କି?
ହୁଁ ତ ସେ କଣ ହେଇଛି ନା ମାନେ ବାହାଘର ପରେ ଦି ମାସ ପରେ ହଁ ଆରେଞ୍ଜ ମ୍ୟାରେଜ। ଠିକରେ ଦି ମାସ ପୁରା ଠିକରେ ଚାଲିଲେ ତାପରେ ବହୁତ ଝଗଡା ଷ୍ଟାର୍ଟ କଲେ ମୁଁ ମାନେ ଦିଅର ମାନଙ୍କୁ ଫୋନ କରିକି କହିବେ ଯେ ସେ ଆମକୁ ଖାଇବାକୁ ଦଉନି ଇଏ କରୁନି ସିଏ କୁରୁନି ବହୁତ କଥା ଏମିତି ହେଇଥିଲା। ତାପରେ ମୁଁ ଗୋଟେ ଜିନିଷ କହିଲି ତାଙ୍କ କଥାକୁ ମାନେ ଜଣେ କହିବ ତ ଅନ୍ୟ ଜଣଙ୍କୁ ପ ପଚାର ନା ମୁଁ ଖାଇବାକୁ ଦଉଛି ନ ଦଉଛି। ଜଣେ କହିଦଉଛି ତା କଥାକୁ ବିଶ୍ଵାସ କରି ଯାଉଛ ଏମିତି ବହୁତ କିଛି ହେଇଥିଲା।
ଚଳିବା କଥା।
ହ। ହଁ କଣ କରିବା ତଥାପି ତ ଚଳେଇ ବାକୁ ପଡିବ ଯେହେତୁ ବାହା ହେଇଚି।
ହଁ।
ଆଉ ଛଡା କିଛି ବି ମାନେ ବାଟ ହିଁ ନାହିଁ।
ହଁ ମ ତାର ଆମେ ଆମେ କଣ ଆମେ ଚାହିଁଲେ କଣ ହେଟା ବଦଳେଇ ପାରିବା।
ହଁ ଯାହା ଭାଗ୍ୟରେ ଥିବ ସେଇଆ ତ ହବ ସେଇଟା ଜାଣିଚି ମାନେ ଏପଟେ ଟିକେ ଘରେ ବି ଟେନସନ୍ ହେଇ ଯାଉଛନ୍ତି କାହିଁକି ନା ମୁଁ ଆଁ ଫାଷ୍ଟ ବୋଧେ ବାହାଘର ପରେ ଦିମାସ ରହିଚି ଶାଶୁଘରେ ଏମତି ଦିଇ ଦିନ ତିନି ଦିନ ପର୍ଯ୍ୟନ୍ତ ଖାଇବା ଅସୁବିଧା ହେଲା ଯୋଉଥିପାଇଁ କି ମ ମତେ ଘର ଛାଡିକି ଆସିବାକୁ ପଡିଲା ମୋ ବାପାଘରେ ଆସିକି ରହିଲି ତାପରେ ମୋ ଝିଅ ପେ ଟରେ ଥିଲା ସେଇ ଟାଇମରେ ବି ଏମତି ଅସୁବିଧା କଲେ ଖାଇବା ପିଇବା ମାନେ ସେମାନେ ଝଗଡା କରିବେ ସେମାନେ ଖାଇଦେବେ ଖାଇ ସାରିଲା ପରେ ଝଗଡା କରିବେ। ତ ଖାଇବା ପିଇବାରେ ବି ବୋହୁତ ଅସୁବିଧା ହେଲା ଯଦି ପାଇଁ କିି ଘରୁ ଆସିବାକୁ ପଡିଲା ବାଧ୍ୟ ହେଇକି। ଆଉ କଣ କରିବା।
ହୁଁ।
ହୁଁ। ନାଇଁ ଅବିକା ଅଛି ମାନେ ଝିଅ ଜନ୍ମଦିନ ପରଠୁ ସେଠି ଅଛି ଏମତି ମଝିରେ ମଝିରେ ବି ବୋହୁତ୍ ପ୍ରକାର ଚାଲୁଚି କିନ୍ତୁ ଗୋଟେ ଜିନିଷ ହୋଉଚି ଆଗରୁ ମୁଁ କିଛି କୋହୁନଥିଲି ଏବେ ତାଙ୍କୁ ଜବାବ ଦେଇକି କୋହୁଚି କାହିଁକି ନା ଯ୍ ମୁଁ କହିବା କଥା ଆଜି ମୋ ଝିଅ ଆଗରେ ଛୋଟ ଛୁଆ ଆଜି କାଲି ବଡ ହବ ତା ଆଗରେ ମତେ ଓଲଟା ସିଧା କହିବ। ତ ସିଏ କଣ ଶିଖିବ ସିଏ ବି ସେଇ ଜିନିଷଟା ମତେ କହିବ ନା।
ହୁଁ ଜବାବ ଦିଅ ନହେଲେ ଉଁ ଚଳିପାରିବନି ସେମିତିଆ ଘରେ।
କଣ କରିପାରିବା। ଚୁପ୍ ତ ଥିଲି କାହିଁକି ନା ଯେହେତୁ ମୋ ହଜବେଣ୍ଡ କୋହୁଥିଲେ ଯେ ଦେଖେ ସେ ମାନେ ସେମାନେ ବୟସ ସେମାନଙ୍କର ହେଲାଣି ତ ଚୁପ୍ ରହିବା ପାଇଁ ସେଥିପାଇଁ ଚୁପ୍ ରହୁଥିଲି।
ହୁଁ। ଆସିକି ସେମାନଙ୍କ ସହ ଚଳିପାରିବୁ। ହୁଁ।